ହାଲୋ।
ହାଲୋ।
ହଁ ମୋ କଥା ଟା ସୁଭାଯାଉଛି ତ ଭଲସେ।
ହଁ ହଁ।
ହଁ ତମ କଥାଟା ଏକା ଠିକ ଠାକ୍ ଶୁଭା ହଉଛି ଆଉ ଏଇନା କଣ କରୁଛ।
ଏ ବଇଥିଲି ଅବି ଅବି ଘରେ ବଇଥିଲି ଅବିକାସ।
ଓହୋ ଆଉ ଆଜି କେତେବେଳେ କଣ ଉଠିଲ?
ଆଁ।
ଆଜିି କେତେବେଳେ କଣ ଉଠିଲ?
ଉଠିଲି ଆଉ ଆଉ ଟିକେ ପରେ ଆଉ।
ଓହୋ ଏଇ କେତେ ଦଶଟାରେ?
ହୁଁ।
ଓହୋ ହଁ ମୋ ରବି ଆଜି ବହୁତ ଲେଟ୍ ହେଇଯାଇଛି ମୋ ସେ ସାଢେ ଆଠ ସାଢ଼େ ଆଠଟାରେ ଉଠିଲି ଆଉ।
ଓ ହୋ।
ହୁଁ ଆଉ କଣ? ଖାଇସାଇଲଣି ନା କିଛି ଖିଆପିଆ କରିନ ବ୍ରେକଫାଷ୍ଟ।
ହୁଁ ଅବିକା ଖାଇକି ଉଠିଲି।
ଓହୋ କଣ ଖାଇଲ?
ଭାତକୁ ମାଛଭଜା।
ଏଁ ଭାତ ଖାଇସାଇଲଣି ଆଁ ବଢିଆ ଆଉ। ମୁଁ ଆ ମୁଁ ଏପନ୍ତ ଖାଇନି।
ଗାଧେଇଲି ଖାଇଦେଲି ଆଉ।
ଓହୋ ସବୁବେଳେ ନହେଲେ ଗାଧୋଇକି ଖାଅ।
ହଁ କଲେଜ ଗଲେ ମୋର ସକାଳୁଆ ଅଭ୍ୟାସ ହେଇଯାଇଛି।
ଓହୋ କଲେଇ ଯାଉଛ କି ଏବେ?
ହୁଁ ଆ ଆଜିି ଛୁଟି ଅଛି ରବିବାର।
ଓହୋ ଆଜି ଛୁଟି ଅଛି ହଁ ଆଜି ଆ ରବିବାରେ। ମୁଁ ଯାଉନି ତ ହିଁ କିଛି ଦିନ ହେଲା କଲେଜ ମୁଁ ଛୁଟି କଣ ଖୋଲା କଣ ମୁଁ ଆଉ ଜାଣୁନି।
ଆଉ
କାରଣ ଏଇ ଟିକେ ଆମର ଏ କଲେଜରେ କଣ କି ଟିକେ ନା କ୍ଲାସ ଫ୍ଲାସ ହୋଉନି ତ ହେଇଥିପାଇଁ ଟିକେ ଯାଇ ନି ଆଉ।
କାଲି ରାତିରେ ଆଉ କାଇଁ କଲନି।
କାଲି ସିଏ ହେଁ ଗେଷ୍ଟ ଟିକେ ପଳେଇ ଆଇଲେ ତ ହେଇଥିପାଇଁ ମାମା କହିଲେ ଏଇଟା ଆଣେ ସେଇଟା ଆଣେ ଆଉ କେତେବେଳେ କଲ୍ କରି ସେଇଥିପାଇଁ ଟିକେ ଅସୁବିଧା ହେଇଗଲା ପୁଣି ସେମାନେେ ଗଲେ ଖାଇକି ଶୋଇ ପ‌ଇଲି ଆଉ ଆଉ କରି ପାଇଲିନି ଆଉ ସେଇ ଆସୁବିଧା ଆଉ।
ଅ ହଁ ଆଉ ଜଣେ ଯେ କରିଥିଲେ ତ ମୁଁ କହିଲି କାହିଁ ଆଉ ସି ସିଏ ଆଉ କାଇଁ କଲେନି?
ଓହୋ। ସେଇଆା ଟିକେ କଣ କରିବା। ଗେଷ୍ଟ ପଳେଇ ଆଉଛନ୍ତି କେତେବେଳେ କଣ ଠିକ ଠିକଣା ନାହିଁ ଆଉ। ହଁ ଆଉ। କଣ ତମେ ତ ଖିଆପିଆ ସାରି ସାରିଲଣି ଆଉ ମୁଁ ଖାଲି ଉଠିକି ଟିକେ ଉ ପମା ଟିକେ ଖାଇଛି ତାପରେ ଗାଧା ଗାଧି କରିନି ଗାଧା ହବ ତାପରେ ଭାତଖିଆ ହବ ଆଉ।
ଓ।
ହୁଁ। ଆଉ କଣ ତମ ଆଡେ କେମିତିଆ କଁ ପାଗ ଦେଇଛି ଖରା ନା ବର୍ଷା?
ଆମ ଆଡେ?
ହଁ।
ଖରା ପାାଗ ଦେଇଚି।
ଓହୋ ଆଉ କାଲି ରାତିରେ ବର୍ଷା ହେଇଥିଲା କି? କାଲି ରାତିରେ ବର୍ଷା ହେଇଥିଲା।
କଣ କହିଲେ?
କାଲି ରାତିରେ ଆପଣଙ୍କର ସିଆଡେ ବର୍ଷା ହେଇଥିଲା କି ବର୍ଷା?
ବର୍ଷା ହେଇଥିଲା ଛାଡିଗଲା ଆଉ।
ଓହୋ, ହଁ ଆମର ବି ଇଆଡେ ତ ପୁରା ନାଦି ଥିଲା ଆଉ ବର୍ଷା ଆଉ।
ହେଲାଫୋନ ପଛରେ।
ହୁଁ କଣ ଏବେ ଟିକେ ହଉ ବର୍ଷା ହେବେ ଖାଲି ଟିକେ ଏବେ ତ ପୁରା ଖରାପ ପାଗ ଦେଇଛି। ଦେଖାାଯାଉ ଆଗକୁ କନ ହୋଉଛି। ହୁଁ। ଆଉ ତମ କଲେଜରେ କଣ କେତେ ପିଲା?
କଲେଜରେ ପ୍ଲସ ଟୁ ସେକେଣ୍ଡ ଇୟର ରେ ତିନିଶ ଖଣ୍ଡ ହେବେ ଛୁଆ ଆଉ।
ଓହୋ ତମେ କଣ କହୁଥିଲ ତମେ କଣ ନେଇଛ ସାଇନ୍ସ ନା ଆର୍ଟସ?
ଆସ
ହଁ ହଁ କହୁଥିଲ ଆଟ୍ସ ନେଇଚ ଭଲ ଭଲ। ପଢା ପଢି କଣ ଦିନ କେତେ ଘଣ୍ଟା କଣ କରୁଛ? ନା ଏବେ ଟିକେ ଚାଲିନି।
ସକାଳେ ସନ୍ଧ୍ୟାଳେ ପଡୁଛି ଆଉ।
ଓହୋ ଆର୍ଟସ ପଢକୁ କଣ ଭଲ ଲାଗୁଛି।
ହୁଁ ଆ ଆସ ବୋଲି ଏ ଯୋଉ ଇଏ ପାଠ ନେଇ ଆଉ ଲଜିକ ନେଇଛି।
ହଁ।
ଆଉ ଏ ଯୋଉ ଏ ଏଜୁକେସନ ନେଇଛି।
ହୁଁ।
ଅଫନାଲ ଓଡିଆ ଏଠୁ
ଆଉ ଇଂଲିଶ ଅଛି ନା ନାଇଁ।
ଇଂଲିଶ ତ ଏଟା କମ୍ପଲସରୀ ଓଡିଆ ଇଂଲିଶ କମ୍ପଲସରୀ।
ହଁ ହଁ ହଁ ହଁ। ଆଉ ସେଆ ମୁଁ କଣ କି ଟିକେ ସାଇନ୍ସ ନେଇଥିଲି ସାଇନ୍ସ ନବାର କାର କାରଣ ଏଇକି ଯେ ମୁଁ ଦଶମରେ ଟିକେ ଯୋଉ ପରୀକ୍ଷା ଦେଲି ପଢା ପଢି କଲି
ହଁ ଆଉ ଗୋଟେ ଆଉ ଗୋଟେ ପଲିଟିକାଲ ସାଇନ୍ସ ବି ଅଛି ହେ ବହ
ପଲଟିକାଲ ସାଇନ୍ସ ହଁ ଏଇଟା ଯାଉଛି ଇତିହାସ ଭଳିଆ ଯାଉଛି ଆଉ।
ହଁ। ଇତିହାସକୁୁ ଭୂଗୋଳ ନେଇଥାନ୍ତି ନେଇନି ଆଉ ଇତିହାସ ନେଇନି।
ନେଇନ ତାହେଲେ ନା ସିଏ ଏତେ ଘୋସୁଚି ଆଉ।
ଏ ଖାଲି ମସିହା କିଏ ବସିକି ଘୋସୁଥିବ ବସି
ସେଇୟା ପା ମୁ ଦଶମରେ ଏତେ ମୁଁ ଟେନସନ ହେଇଗଲି ଯେତିକି ବିଜ୍ଞାନ ରହିଲା ଗଣିତ ରହିଲା ଆ ଇଂଲିଶ ରହିଲା ଟେ ଚଳିଲା। ଆ ବାକି ଇତିହାସ ଭୂଗୋଳ ତ ମୋ ମୁଣ୍ଡ ପୁରା ଝାଇଁଆ ହେଇଗଲା ଯେତେ ପଢୁ ପଢୁଛି ଘୋଷୁଛି ସେ ମନ ହିଁ ରହୁନି। ମୁଁ କହିଲି ଯେ ଯେମିତି ଯଉଟାକୁ ତ୍ରାହି ପାଇବି ଏଇଥିପାଇଁ ମୁଁ ପ୍ଲସ ଟୁ ରେ ନେଇଗଲି ସାଇନ୍ସ।
ଓହୋ କେତେ ବା କେତେ କେତେ ରହିଥିଲା ସାଇଞ୍ଚି ରେ?
ସାଇନ୍ସ ରେ ଏଇ କଣ ଟୁଏଲଥରେ?
ନାଇଁ ପ୍ଲସ ଟୁ ସାଇନ୍ସରେ କେତେ ମାର୍କ ରହିଥିଲା?
ହଁ ହଁ ସେଆ କହୁଛି ପା ହଁ ସେଇ ମୋର ଟ୍ୱେଲ୍ଥରେ ରହିଲା ଏଇଟି ଫାଇବ ପେରସେଣ୍ଟ ଆଉ।
ଏଇଟି ଫାଇଭ୍? ଆ କଣ ଲାପଟପ ପା ଯୋଉ ମିଳୁଛି ନା କଣ ପଇସା।
ହଁ ଯେ ଏଇଟା ପୁରା ଜିଲ୍ଲା ଦେଖିକି। କୋଉ ଜିଲ୍ଲାରେ କେତେ କଟଅଫ୍ ଗଲେ ସେଇ ହିସାବରେ ଲାପଟପ ମିଳେ।
ଲାପଟପ କଣ ଏରା ପଇସା ଦେଇ ଦିଅନ୍ତି।
ହଁ ଏବେ ପଇସା ଦେଇଦେଉଛନ୍ତି ତିରିଶ ହଜାର ଆଉ। ହଁ ଲପ ଲାପଟପ୍ ଦିଅନ୍ତି। ମୁଁ ସେ ଲାପଟପ୍ ବି ଚଲେଇଛି ମୋ ଭାଇଙ୍କର ସବୁ ଗାଁ ଭାଇଙ୍କର। ଏତେ ଭଲ ଲାପଟପ୍ ନୁହଁ ଚଳିଲା ଭଳିଆ ଆଉ। ତାଠୁ ଭଲ ହେଲେ ପଇସା ଦେଇଦେଲେ ହେଇପଇସାରେ ହଁ ଆଉ ମନେକର ଦଶ ପନ୍ଦର ହଜାର ଯୋଡିି କି ଆଉ ଗୋଟେ ଭଲ ଲାପଟପ୍ ଟେ ଆଣିଲ।
ହୁଁ।
କି ସେ ତିରିଶ ହଜାର କଣଟେ କଲ। ହୁଁ ଭଲ ହୁଁ। ହଁ ହଁ ଯେ କିନ୍ତୁ ମୋର ଯୋଉ ରହିଲା ଆମର କଟକ ଯାଇଥିଲା ଏଇଟି ସିକ୍ସ ପରସେଣ୍ଟ କେତେ ଗୋଟେ ତେଣୁ ମିଳିଲାନି ଆଉ।
ଓ ହୋ।
ଖୋର୍ଦ୍ଧା ଜିଲ୍ଲାରେ ଅଧିକ କଟକ ବାଲା ବା ସାଇନ୍ସର। ମୋର ଟିକେ ରହିଗଲା ଆଉ ନହେଲେ ମିଳିଥାନ୍ତା। ଆଉ ତମର କଣ ତମର ଲାପଟପ୍ ମିଳୁଛି ନା ନାଇଁ?
ହଁ ହଁ ମିଳୁଛି ପ୍ଲୁସ ଟୁ ସେକେଣ୍ଡ ଇଅର ଛୁଆଙ୍କୁ ମିଳୁଛି।
ଓହୋ କେତେ କଣ ଟକଅଫ ଯାଉଛି ତମର ଆର୍ଟସ ରେ?
ହ କଟ ଅଫ ଯାଉଛି କଣ ଆରପାଳି କେତେ ଆରପାଳି କେତେ ପାସ ହେଇଥିଲେ ଏଇଠି ପରସେଣ୍ଟ ରଖୁଛନ୍ତି ନାଇନ୍ଟି ପରସେଣ୍ଟ।
ଓହୋ। ହଉ ତାହେଲେ ଟିକେ କରିଦିଅ ଭଲସେ ଟିକେ ପରିଶ୍ରମ
ହୁଁ ଏଇ ଏଇ ବର୍ଷ ଏଇ ଏଇ ବର୍ଷକଟା ତ ପରିଶ୍ରମ କଲେ ହବ ଆଉ।
ହୁଁ ହୁଁ ଏଇ ତମର ପା ସେକେଣ୍ଡ ଇୟର?
ହୁଁ ଏଇଟା ସେକେଣ୍ଡ ଇୟର ହେଲା ପରା ଏଇ ବର୍ଷଟା।
ସେକେଣ୍ଡ ଇଅର ମାନେ ତ ଟିକେ ପଢିବାକୁ ପଡିବ ଆଉ ନ ପଢିଲେ ହବନି।
ପାଷ୍ଟ ଟା ଆମେ ଏତେ ବେଶୀ ଇଏନାହିଁ ପାଷ୍ଟ ଟା ନ ପଢିଲେ ବି ଏଟା ଇଏ ନାହିଁ।
ଓହୋ ହୋ ହଁ ସେଇଟା ବି ଠିକ କଥା ଫାଷ୍ଟ ଇୟର ତ ମୋର ପୁରା ବହୁତ କମ। ମାର୍କ ଥିଲା ମୁଁ ପଢା ପଢି କିଛି କରିନି, ଫାଷ୍ଟ ଇଅର ରେ ଖାଲି କଲି ଯିବି ଟିଉସନ କୁ ହଁ ଏମତି। ଜମା ପଡିିନଥିଲି ମୋର ବୋଧେ ରହିଥିଲା ଏତେ ମାନେ ତିନିଶହ କେତେ ଗୋଟେ ଥିଲା।
ତିନିଶ କେତେ
ହଁ ତିନିଶହ ତିନିଶହ କେତେ କି ତିନିଶହ ଏକ ନା ଦୁଇ କୋଧେ ପୁରା ଜଷ୍ଟ ପାସ୍ ଇଲେଭେନଥରେ।
ଓ ହୋ।
ତେଣୁ ମୁ ଯା ପଢେନି ତାପରେ ଟୁଏଲଥ ରେ ଟିକେ ବହୁତୁ ସିରିୟସ, ଆ ମାର୍କ ହବ। ସେଇଥିପାଇଁ ଟିକେ ପଢାପଢି ହେଲା ଆଉ। ସେଇଥିପାଇଁ ଟିକେ ରହିଗଲା ମାର୍କ। କାରଣ ସାଇନ୍ସ ଟା ବହୁତ କଷ୍ଟ ପୁରା ଫା ଯିବ ମୁଣ୍ଡ ଫୁଣ୍ଡ, ଯଦି ତମେ ଟିକେ ପାଠ ପଢାରେ ମିସ୍ କଲା ମାନେ ତମେ ବହୁତ ପଛକୁ ପଳେଇିବ। କାରଣ ବହୁତ ସାରା ପାଠ ନା ଅଳ୍ପ ପଡିବ ବହୁତ ସାରା ପାଠରୁ କିନ୍ତୁ ସବୁ ଯାକ ପଢିବାକୁ ପଡିବ। ତେଣୁ ସବୁ ଯାକ ମନେ ରଖିବ କେମିତି କାରଣ ଦଶମ ଆଉ ପ୍ଲସ ଟୁ ଯୋଉ ସାଇନ୍ସ ରହିଲା ଏରା ଆକାଶ ପାତାଳ ଗୁରା ଫରକ୍ ସିଏ ତିକି ଟିକେ ପାଠ ହେଲା ବେଳ ସେ ପୁରା ଏତେ ପାଠ। ସେଥିପାଇଁ ପୁରା ପଢ ପଢ ତମେ ଗଣିତ ନେଇଚ ନା ନେଇଁ ନ? ତମର ବୋଧେ ନାହିଁ ବୋଧେ ଗଣିତ ଆର୍ଟସରେ ନା?
ନାଇଁ ଆର୍ଟସରେ ନାଁହୀ ଗଣିତ, ସାଇନ୍ସରେ ଥିବ ମାଥ।
ମ୍ୟାଥ ନେଇଥିଲେ ଜାଣିଥାନ୍ତୁ, ଯୋଉ ଭଳିଆ ମୁଣ୍ଡ ଫାଟିଯିବ ମ୍ୟାଥରେ ମୁଣ୍ଡ ଗିରିିକିରି ହେଇଯିବ ମଥରେ ପ୍ଲସ ଟୁ ଏତେ ଇଏ କାଇନା ମାଆଥ ଏଥିରେ ଟିକେ ଯଦି କୋଉ ଦିନ ଗଟେ ଢିଲା ମାରିଦେଲ କରିବାରେ ତାହେଲେ ଶେଷ ଆଉ ସବୁ ଯାକ ଭୁଲିଯିବ ତମେ।
ସବୁ ହେଇଯିବ ଆଉ।
ଉଁ ସେଥିପାଇଁ ଟିକେ ଭଲ ସେ କରିବାକୁ ପଡିଲା ମାଥ ଟା ମୋର ସବୁଠୁ ଅଧିକ ମାର୍କ ରହିଲା ସେ ମା ମା ଥ ରେ ଆଉ।
ଓ ହୋ।
ହୁଁ। ସେଇା ଟିକେ କିନ୍ତୁ ମୋର ଯୋଉ କମିଗଲା ମେନ୍ ହେଲା ଦିଟା ଜିନିଷରେ ସେଥିପାଇଁ ଟିକେ ମାର୍କ ଟା ମୋର କମିଗଲା ଗୋଟେ ହେଲା ଫିଜିକସ ଆଉ ଗୋଟେ ହେଲା ଇଂଲିଶ।
ଓହୋ ଏଇ ଦିଟା ଙ୍କରେ କମିଗଲା।
ହୁଁ ଏ ଦିଟାରେ କମିଗଲା ବୋଲି କମିଗଲା ନହେଲେ ହେଇଯାଇଥାନ୍ତା ଏଇଟ୍ ଟି ନାଇନ୍ ଆଡେ ହେଇଥାନ୍ତା।
ହୁଁ ହୁଁ।
ତେଣୁ ଇଂଲିଶ ରେ ରହିଲା ତେଣ ଦଶମ ଇଂଲିଶ ଆଉ ପ୍ଲସ ଟୁ ଇଂଲିଶ ବହୁତ ଫରକ। ଦଶମରେ କଣ ଯାହା ଟିକେ ଲେଖିଲ ମାର୍କ ଦେଇଦେବେ।
ଦଶମରେ ତ ଦେଇଦେବେ।
ହୁଁ ମାନେ ପ୍ଲସ ଟୁ ଇଂଗିଲିସି ସେଇଆ ନୁହ, ତମର ସବୁ ଗ୍ରାମାର ଫାମର ଏଇଜି ଆର।
ପ୍ଲସ ଟୁରେ ପ୍ଲସ ଥ୍ରୀରେ ଇଣ୍ଟରନାଲ୍ ରହୁଚି ବା କୋଡିଏ ମାର୍କ?
ତମର ଇଣ୍ଟରନାଲ ସରିଲ ନା ହବ?
ଆରମ୍ଭ ହେଇନି ହବ ଏଆ ପରେ ଆଉ ସେଇ ଇଣ୍ଟରନାଲ ମାର୍କ ଟା ମିଶୁଚି ବୋର୍ଡ ପରୀକ୍ଷାରେ।
ହଁଆ ହଁଆ ମିଶିଛି।
ସେଇଟା ସାର୍ କହିଲେ କହଲେ ଯଦି ଇଣ୍ଟରନାଲ ଟା କୋଡିଏରୁୁ କୋଡିଏ ରଖିବ ତାହେଲେ ରେ କମ ରଖିଲେ ବି ପାସ୍ କରିଯିବ।
କଣ ପାଇଁ କହୁଛନ୍ତି ନା କାରଣ ମନେକର ତମେ ଅଶି ମାର୍କର ପରୀକ୍ଷା ଦେଲ ନା କି ଅଶିରୁ କାଉଣ୍ଟ ହବ
ହଁ ଅଶୀରୁ କାଉଣ୍ଟୁ ହବ। ତର ଅଶୀରୁ ତର ତମେ ଅଧା ରଖିଛ ଅଧା କୁ ଅଧା ଏଥିରୁ ଏଥିରୁ ପାଇଗଲ କୋଡିଏ
ହେଇଗଲା।
ହେଇଗଲା ଆଉ କଣ ମାର୍ କଣ।
ହଁ। କି ମନେକର ତମେ ରଖିଛ ଓଡିଆରେ କେତେ ସରି ଓଡିଆରେ କହୁଛି ତମେ ମନେକର ଇଣ୍ଟରନାଲ ରଖିଦେଲା କମ ଇଣ୍ଟରନାଲ ଟା ଆମ ହାତରେ ଅଛି ନା ଯେତେ ଭଲ ମାର୍କ ରଖିପାରିବା କାରଣ କୋଡିଏ ରରୁ ଯେତିକି ତମେ ରଖିବ ଡାଇରେକର୍ଡ ଯାଇକି ମିଶିବ।
ହୁଁ।
ହୁଁ ସେଇଟା ହଉଛି ପ୍ଲସ ପଏଣ୍ଟ। ସେଇଥିାଇଁ ଟିକେ ଇଣ୍ଟରନାଲଟା ଭଲସେ ପଢ଼ାପଢି କରିକି ଟିକେ ମାର୍କ ରଖିଦବ ଆଉ। ମୋର ଇଣ୍ଟରନାଲ ବା ଇଂଙ୍ଗିଲିଶ ରେ ବି କମ ମାରର୍କ ରହି ଯାଇଥିଲା ଏଗାର।
ଏଗାର ନା।
ହୁଁ ସେଇଥିପାଇଁ ପୁରା କମିଗଲା ଆଉ।
ହିଁ ଇଣ୍ଟରନାଲ ଟା କୁଆଡେ ଅଧିକ ରଖିଲେ ଏଟା ଆରଟା ଆରଟା ହେଇଯିବ ଇଣ୍ଟରନାଲ ରେ କୋଡିଏ କୋଡିଏ ହେଲେ ଆରଟାରେ ହେଇଯିବ।
ହଉ ହଉ ୟା ପର କଲରେ କଥା ହେବା ଯେହେତୁ ଟିକେ ଅଧିକ ସମୟ ହେଇଗଲାଣି ମୁଁ ରଖୁଛି ହେଲା।
ୟା ପରେରେ କରିବ?
ଯଦି କହିବ?
ଆ ମୁଁ ଟିକେ ହଁ ମୁଁ ଟିକେ ଛାଡିକିନା କରିବିଆ ମୁ ଯେତେବେଳେ ମେସେଜ କରିବି ସେତେବେଳେ କରିବି।
ହଉ ହଉ ଠିକ ଅଛି କିଛି କଥା ନହିଁ ରଖୁଛି?
ଓ ହଉ।